ବନ୍ଧୁ ନମସ୍କାର।
ନମସ୍କାର ନମସ୍କାର।
ଆପଣଙ୍କ ସହ ରହି ରହି ମୁଁ ବି ମଧ୍ଯ ନମସ୍କାର କହିବା ଶିଖିଗଲିଣି।
ନିହାତି ନିହାତି ନିଶ୍ଚୟ। ବନ୍ଧୁ ମୁଁ କହୁଥିଲି କି। ନା ନା ସେମିତି କିଛି ନାହିଁ ବନ୍ଧୁ ମୁଁ କହୁଥିଲି କି ଟିକେ ଆମର ଚାଷ କଲେ ଟିକେ ଭଲ ହୁଅନ୍ତା।
ଆଜ୍ଞା କୋଉ ଚାଷ କରିବା କହୁନାହାନ୍ତି?
ଆପଣ ବୋଧେ ଏଇନା କୋଉଠି ଅଛନ୍ତି ବାଲକୁନି ରେ ବଇଛନ୍ତି ବୋଧେ?
ଆଜ୍ଞା ଠିକ୍ ଧରିଛନ୍ତି।
ମତେ ବି ସେଇଆ ଲାଗୁଥିଲା ଏପଟେ ମାମା ଶୋଇପଇଲେଣିି।
ଆଜ୍ଞା।
ଆଚ୍ଛା ଆଚ୍ଛା ଭାଇ ବି ଶୋଇପଡ଼ିଲେଣି ବୋଧେ?
ନା ନା ସିଏ ମଧ୍ୟ ଟିଭି ଦେଖୁଛି ଏବେ।
ଆଛା ଆପଣ ମଧ୍ୟ କାର୍ଯ୍ୟକ୍ରମ ଟିକେ ଆମ ସହିତ ଟିକେ କଥା ହଉଛନ୍ତି ଆଛା ଆମେ ଧାନ ଚାଷ କଲେ କଣ କଣ ଦରକାର୍ ହବ ଆମକୁ?
ଆମକୁ ଧାନ ଚାଷ କଲେ ଧାନର ବିହନ ଦରକାର ହବ, ସାର ଦରକାର ହବ। ସମୟ ସମୟରେ ପାଣି ଇ ଯୋଉ ପାଣି ହେଇକି ରହେ ସେଟା ବି ମଧ୍ୟ ଦରକାର ହବ।
ଆଚ୍ଛା ନା ଆମର ଆମର ଗୋଟେ ଜମି ଅଛି।
ଆଜ୍ଞା।
ଗୋଟେ ଏକର ଖଣ୍ଡେ ହବ ସେଇ ଗୋଟେ ଏକରରେ କେତେ ବିହ ନ ହେଲେ କେତେ ବିହନ ହେଲେ ଆମର ହେଇଯିବ ତଥାପି ଧାନ ଚାଷ ଟା?
ମୁଁ ଭାବୁଛି କୋଡିଏ କିଲୋ ଖଣ୍ଡେ ବିହନ ହେଲେ ହେଇଯିବ।
କୋଡିଏ କିଲୋ ବିହନ କୋଡିଏ କିଲୋ ବିହନ ହେଲେ ଆମ କିଲୋ ଚାଳିଶ ଟଙ୍କା ବିହନ ବୋଧେ ପଡୁଛି? ମତେ ଯାହା ଅନୁମାନରେ
ଆପଣ ଠିକ୍ କହୁଛନ୍ତି ଚାଳିଶ ଟଙ୍କା କିଲୋ ହିଁ ପଡ଼ୁଛି। ହ୍ୟାଲୋ। ହ୍ୟାଲୋ।